ନମସ୍କାର ବନ୍ଧୁ।
ନମସ୍କାର ବନ୍ଧୁ।
ଆଚ୍ଛା ବନ୍ଧୁ କଁ କରୁଛନ୍ତି?
ବନ୍ଧୁ ଏଇ ଖାଇବା ପିଇବା ସଇଲା ବୁଝିଲେ।
ଆଚ୍ଛା।
ଏବେ ଟିକେ ଏଇ ଶୋଇବା ପାଇଁ ଯେ ଗାଳି ଠି ଗଡି ମାନେ ଟିକେ ଗଳି ପଇଲି ଆଜ୍ଞା ଏଠି ବୁଝିଲେ। ଖଟ ଉପରେ ଟିକେ ଗଳି ପଇଲି ଭଲ ଲାଗୁନି କହିଲି ଟିକେ ବନ୍ଧୁ ସାଙ୍ଗେରେ ଫୋନ୍ କରି କଥା ହେଇଗଲେ ଟିକେ ଭଲ ଲାଗିବ। ତାପରେ ନିଦ୍ରା କରିବା ଆଉ ବୁଝିଲେ।
ଆଚ୍ଛା ବନ୍ଧୁ ମୋରୋ ବି ମତ ସେଇଭଳି ଥିଲା।
ଆଜ୍ଞା।
ଦେଖିଲା ଆଳୁକୁ ଆପଣ ଆପଣଙ୍କ ଆଡୁ ଫୋନ୍ କଲେ ଏବଂ ଅତ୍ୟନ୍ତ ଖୁସି ଲାଗିଲା ଯେ ବିଶ୍ରାମ କରିବା ଶେଷ ସମୟ ବୋଳେ ଆପଣଙ୍କ ସହିତ ଅଁ ଟିକେ ଦୁଃଖ ସୁଖ ହେଇପାରିଲେ ତ ତେଣୁ ବନ୍ଧୁ ମୋତେ ଗୋଟେ କଥା କୁହନ୍ତୁ ଆପଣଙ୍କ
ଅଁ ଆପଣଙ୍କ ବ୍ୟକ୍ତିଗତ ଅ ବିଷୟରେ ଆମକୁ ଯଦି ଜଣେଇବେ ଆମେ ବହୁତ ଖୁସି ହେବ ବନ୍ଧୁ।
ଆଜ୍ଞା ବ୍ୟକ୍ତିଗତ କଣ କହିବି ଆପଣ ଏଇ ରୋଜଗାରରେ କିଛି ଚାଲିଛି ବୁଝିଲେ ନା। ରୋଜଗାର କହିଆକୁ ଗଲେ ଆ ମୁଁ ଏକ ଅଟୋ ଚାଳକ ବୁଝିଲେ। ତିନି ତିନି ଚକିଆ ଯାନ ଅଟୋ ଆପଣ ଜାଣିଥିବେ ବୁଝିଲେ।
ଆଚ୍ଛା ବନ୍ଧୁ।
ମୁଁ ତିନି ଚକିଆ ଅଟୋ ଯାନ ଚଲାଉଛି। ମଧ୍ୟ ଏବେ ଶିଶୁ ମନ୍ଦିର ଏକ ବିଦ୍ୟାଳୟ ଅଛି ବୁଝିଲେ।
ଆଚ୍ଛା ବନ୍ଧୁ।
ଟିକା ଶିଶୁ ମାନଙ୍କୁ ମଧ୍ୟ ତାଙ୍କ ଘରେ ପହଞ୍ଚାଉଛି। ସେଥିରେ ମଧ୍ୟ କିଛି ଟଙ୍କା ଲାଭ ହେଉଛି ଏବଂ ଆମର ଛକରେ ଏକ ଅଟ ରଖିବା ପାଇଁ ଜାଗା ମଧ୍ୟ ଅଛି ସେଠି ମଧ୍ୟ ବହୁତ ଯାତ୍ରୀଙ୍କୁ ମଧ୍ୟ ତାଙ୍କ ସ୍ଥା ନିର୍ଦ୍ଧାରିତ ସ୍ଥାନରେ ନେଇ ପହଞ୍ଚାଉଛି। ଏଇଭଳି ଆମ ବ୍ୟବସାୟ ମଧ୍ୟ ଚାଲିଛି ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ ଆପଣ ତାହେଲେ ଏକ ଅ ଟେମ୍ପୁ ଚାଳ। ଯାହାଦ୍ୱାରା ପିଲାମାନଙ୍କୁ ଉପଯୁକ୍ତ ସମୟରେ ନେଇ ଉ ବିଦ୍ୟାଳୟରେ ଛାଡ଼ୁଛନ୍ତି ଏବଂ ଉ ବି ବିଦ୍ୟାଳୟ
ଶୁଣନ୍ତୁ ବନ୍ଧୁ ଉପଯୁକ୍ତ ସମୟରେ ଏବଂ ସୁରକ୍ଷିତ ବୁଝିଲେ। ସୁରକ୍ଷିତ କଣ ପାଇଁ ମୁଁ ଯେତେବେଳେ ମୋ ଟେମ୍ପୁରେ ପିଲାମାନଙ୍କୁ ବସାଉଛି ତ ସେ ଆ ତା ଙ୍କେମାନେ ବିଦ୍ୟାଳୟରୁୁ ତାଙ୍କ ଘର ଯାକେ ପିଲାଙ୍କ ଦାୟିତ୍ଵ ମୋ ଉପରେ ରହୁଛି ବୁଝିଲେ ଯଦି ଯଦି ପିଲାଙ୍କର କିଛି କ୍ଷତି ହେବ ତାହେଲେ ସବୁ ଦୋଷ ମୋର ହବ ସେଥିପାଇଁ ମୁଁ ତାଙ୍କୁ ସୁରକ୍ଷିତ ଭାବେ ଗାଡି ଟି ଟିକେ କମ ଜୋର ଚଲାଇ ବୁଝିଲେ ଧୀରେ ଧୀରେ ଚଳାଇ ସମ୍ ସବୁ ବ ସବୁ ଛାତ୍ରଛାତ୍ରୀଙ୍କୁ ତାଙ୍କ ଘର ଲକ୍ଷ୍ୟକୁ ସୁରକ୍ଷିତ ଭାବରେ ପହଞ୍ଚାଇ ଦଉଛି। ସେଥିପାଇଁ ମଧ୍ୟ ସେ ମତେ ଦାୟିତ୍ଵ ଦେଇଛନ୍ତି ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ ମୁଁ ବୁଝୁଛି ଆପଣଙ୍କ ଉପରେ ଯଦି ଭରସା ଏବଂ ବିଶ୍ୱାସ ନଥାନ୍ତା
ଅଜ୍ଞା ଆ
ତାହେଲେ ସେଇ ଶିଶୁ ମାନଙ୍କ ଅ ଘର ଲୋକ ବା ପିତାମାତା ଆପଣଙ୍କ ସହିତ ଟେମ୍ପୁ ସାଙ୍ଗରେ ତାଙ୍କ ଶିଶୁକୁ ଛାଡି ନଥାନ୍ତି। ଅବଶ୍ୟ ବନ୍ଧୁଆବ ଅବଶ୍ୟ ବନ୍ଧୁ ଆପଣ ଉ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ଅ ଉ ଉ ଉପଯୁକ୍ତ ବ୍ୟକ୍ତି ବା ଉପଯୁକ୍ତ ତା ଭାବରେ ତାଙ୍କୁ ନେଇକି ସେ ଯୋଉ ବିଦ୍ୟାଳୟରେ ପହଞ୍ଚାଉଛନ୍ତି।
ଆଜ୍ଞା।
ତାଙ୍କ ଆପଣ ଦେଖ ଗୋଟେ ବିକ ବିଦ୍ୟାଳୟରେ ଯେପରି ଏ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ଉ ଶିଶୁଙ୍କର ଭବିଷ୍ୟତ କଣ? କିନ୍ତୁ ଠିକ୍ ସେଇପରି ବନ୍ଧୁ ଆପଣ ଯଦି ଉପଯୁକ୍ତ ସମୟରେ ଆପଣଙ୍କ ଟେମ୍ପୁ ରେ ଶିଶୁମାନଙ୍କୁ ନେଇ ବି ତେଳରେ ଖାଲି ନ ଛାଡିକି ତ ସେମାନଙ୍କର ଭବିଷ୍ୟତ କଣ ହବ?
ନା ନା ବୁଝିଲି ସେଇ କଥା ସେଇଥିପାଇଁ ତ ଆଜ୍ଞା ସେ ମତେ ରଖିଛନ୍ତି ବୁଝିଲେ। ତାପରେ ମଧ୍ୟ ବୋ ମତେ ମଧ୍ୟ ଖୁସି ଲାଗୁଛି। ଶୁଣନ୍ତୁ ବନ୍ଧୁ ମତେ ମଧ୍ୟ ବହୁତ ଖୁସି ଲାଗୁଛି କାରଣ ସେ ସବୁ ଛୋଟ ଛୋଟ ଛୁଆ ମତେ ମଧ୍ୟ ଚିହ୍ନି ଗଲେଣି ସେ ମତେ ମଧ୍ୟ ବହୁତ ମୋ ସହିତ କଥା ହେଉଛନ୍ତି ମୋ ସହିତ ଲାଗୁଛନ୍ତି ବୁଝିଲେ ମୋ ସାଙ୍ଗେ ରେ ମଜାକ୍ କରୁଛନ୍ତି। ମତେ ମଧ୍ୟ ଧୀରେ ଧୀରେ ଏସବୁ ବହୁତ ଭଲ ଭଲ ଭଲ ଲାଗିଲାଣି କାରଣ ଆପଣ ତ ଜାଣିଥାନ୍ତି। ଛୋଟ ଛୁଆ ମାନେ ଇଶ୍ୱରଙ୍କ ରୂପ ବୁଝିଲେ।
ଆଚ୍ଛା ବନ୍ଧୁ, ଠିକ ସେହିପରି ମୁଁ ଆପ ଠିକ ସେହିପରି ବନ୍ଧୁ ଏକ କହିକି ମୁଁ କହିଲି କି ଉଁ ଏକ ଶିଶୁର ସଫଳତା ପଛରେ ଯେପରି ଉଁ ଶିଶୁର ଯେ ପରି ଇ ଯେପରି ଏକ ଶିକ୍ଷକ ପଛରେ
ମୋର ସେମିତି ଅବଦାନ ଅଛି ବୁଝିଲେ, କିନ୍ତୁ ପ୍ର-ପ୍ରଭୁଙ୍କ ଦୟାରୁ ପ୍ରଭୁ ମତେ ମତେ ଭଲରେ ରଖିଛନ୍ତି, ସେଥିପାଇଁ ମଧ୍ୟ ମୁଁ ସେ ଶିଶୁ ମାନଙ୍କର ଦାୟିତ୍ଵ ନେଇକି ଭଲ ଭଲରେ ତାଙ୍କ ତାଙ୍କ ଘରକୁ ପହଞ୍ଚାଉଚି। ନବା ଆଣିବା କରିଦଉଚି ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ ମୋର କହିବାର ଅର୍ଥ ହେଉଚି ଯେ ଏଇଆ
ଆଜ୍ଞା।
ଯେ ଶିଶୁ ପ୍ରତି ବହୁତ ଆଗୁକୁ ଯାଉଛନ୍ତି ପାଠପଢ଼ାରେ।
ଆଜ୍ଞା। ଇ ବନ୍ଧୁ ସେମିତି କିଛି କଥା ନାଇଁ ମୁଁ ଏକ ବଡ କାମ କରୁନାହିଁ, କିନ୍ତୁ ସବୁଠୁ ବଡ କାମ ତାଙ୍କ ବାପା ମା କରୁଚନ୍ତି, ଛୁଆଙ୍କୁ ପାଠ ପଢଉଚନ୍ତି। ତାପରେ ସବୁଠୁ ବଡ କାମ କରୁଚନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ଗୁରୁମା ଗୁରୁଜୀ ବୁଝିଲେ, ଯିଏ କିି ଶୁ ଛୁଆଙ୍କୁ ଶିକ୍ଷା ପ୍ରଦାନ କରୁଚନ୍ତି। ଏବଂ ମତେ ଦାୟିତ୍ଵ ଦେଉଛନ୍ତି ଯେ ଛୁଆଙ୍କୁ ସବୁଦିନି ସମୟରେ ଆଣିଆ ପାଇଁ। ସମୟରେ ନେଇ ଛାଡିବା ପାଇଁ ବୁଝିଲେ, ଆପଣଙ୍କୁ କହିବି ଏକ ସ ଛୋଟ ଛୁଆଟିଏ ଅଛି ବୁଝିଲେ ନା, ସିଏ ଏ ପ୍ରାରମ୍ଭରେ ପଢୁଚି ବୁଝିଲେ ବନ୍ଧୁ।
ଆଜ୍ଞା।
ସିଏ ମତେ କହୁଚି ଅଙ୍କଲ ଆପଣ ମୋ କହୁଚି କିଛି ଖାଇବେ କି, ମୋ ବୋଉ ମତେ ପିଠା ଦେଇଚି ଆପଣ ଖାଇବେ କି? ଆଜ୍ଞା ଏଇ ସବୁ କଥା ଶୁଣି ମନ ବହୁତ ଖୁସି ହେଇଯାଉଚି ବୁଝିଲେ, କାରଣ ଛୋ ଟ ଛୁଆ ହେଲେ ମଧ୍ୟ ତାଙ୍କ ମନରେ ମୋ ପ୍ରତି ବହୁତ ଭଲ ପାଇବା ବସି ସାଇଲାଣି ବୁଝିଲେ। ମୁଁ ସେମିତି ମଧ୍ୟ କୋଉଦିନ କୋଉଦିନ ମୋର ଇଛା ହେଲେ ବୁଝିଲେ, ମୁଁ ତାଙ୍କୁ ମଧ୍ୟ ଚକଲେଟ କିଣାଇ ଦିଏ ସବୁ ଛୁଆଙ୍କୁ ବୁଝିଲେ ବନ୍ଧୁ।
ଆଚ୍ଛା।
ମୁଁ ସବୁଦିନ ତ ଆଜ୍ଞା ଦେଇହବ ନାହିଁ କାରଣ ଆପଣ ଜାଣିଥିବେ ଗରିବ ଲୋକ ଟେମ୍ପୁ ଚାଳକ ମୁଁ ବୁଝିଲେ। ମୋର କିଛି ଟଙ୍କା ଅଧିକ ହେଲେ ସିନା ମୁଁ ଆଜ୍ଞା ପରଙ୍କୁ କିଛି ଖୁସି ଦେଇପାରିବି। ସେଥିପାଇଁ ବନ୍ଧୁ ମୁଁ ତାଙ୍କୁ ଯେତେବେଳେ ଆଜ୍ଞା ଆଜ୍ଞା। କୁହନ୍ତୁ ବନ୍ଧୁ?
ବନ୍ଧୁ ମୋର କହିବାର ଅର୍ଥ ହେଉଚି ଯେ, ତାଙ୍କ ପିତାମାତାଙ୍କ ବ୍ୟସ୍ତତା ବହୁଳ ବହୁଳରେ ପିଲାମାନଙ୍କୁ ନେଇକି ଉଁ ବିଦ୍ୟାଳୟରେ ଛାଡି ପାରୁନାହାଁନ୍ତି ବୋଲି ସେ ଆପଣଙ୍କ ହାତରେ ତାଙ୍କ ପିଲାମାନଙ୍କୁ ଟେକି ଦେଇଛନ୍ତି, ଯେପରିକି ତା ଙ୍କ ପିଲାମାନଙ୍କ ଭବିଷ୍ୟତ ଆପଣଙ୍କ ହାତରେ, ଏବଂ ଗୁରୁଜୀ ଗୁରୁମା ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ହାତରେ। ତେଣୁକରି ସେହିପରି ସେ ପିଲାମାନଙ୍କ ଜୀବନ ଗଢିବେ, ଯେପରି ତାଙ୍କ ପିତାମାତା ଚାହୁଁଛନ୍ତି।
ବୁଝିଲି ବନ୍ଧୁ, ଆପଣଙ୍କ ଉପଦେଶ ମୁଁ ମାନିବି ଆପ-ଆପଣ ଯେମିତି କହିଲେ ଆପଣଙ୍କୁ ଏକ କଥା କହିନାହିଁ ବିଶେଷ କଥା ବୁଝିଲେ, ମୋ ପୁଅ ମଧ୍ୟ ମୋ ପୁଅ ମଧ୍ୟ ସେ ଟେମ୍ପୁରେ ମୋ ସହିତ ଯାଉଚି ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ।
ମୋ ଛୁଆ କୁ ମୁଁ ଯେମିତି ଭଲ ପାଉଚି, ସେତେବେଳେ ମୁଁ ଭାବୁନି ଏଠି ଗୋଟେ ମୋ ଛୁଆ। ମୁଁ ସେତେବେଳେ ଭାବୁଛି ସମସ୍ତେ ମୋ ଛୁଆ ବୁଝିଲେ ନା ଏଇ ଭାବନା ସହ ମୁଁ ରହିଲେ ସେ ମତେ ବହୁତ ଖୁସି ଲାଗୁଛି ବୁଝିଲେ ବନ୍ଧୁ
ଆଚ୍ଛା ବନ୍ଧୁ
ମୋ ଛୁଆ ମଧ୍ୟ ସେଇ ବିଦ୍ୟାଳୟରେ ପାଠ ପଢୁଛି ସେଇଥିପାଇଁ ମତେ ମଧ୍ୟ ଗୁରୁମା ଗୁରୁଜୀ ଡାକିକି ଏଇ ଦାୟିତ୍ୱ ଦେଇଛନ୍ତି କାରଣ ଯିଏ ନିଜ ଛୁଆର ଦାୟିତ୍ବ ଭଲ ଭାବରେ ମେଣ୍ଟାଇ ପାରୁଛି। ସି ମଧ୍ୟ ପରଛୁଆଙ୍କ ଦାୟିତ୍ୱ ମେଣ୍ଟାଇ ପାରିବ ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ ଆପଣଙ୍କ ଚିନ୍ତାଧାରା ବହୁତ ଭଲ ବନ୍ଧୁ କାରଣ ଆପଣଙ୍କ ଚିନ୍ତାଧାରା ଯଦି ଭଲ ନଥାନ୍ତା ବନ୍ତୁ ଆପଣ ଏଭଳି ଉ କଥାବାର୍ତ୍ତା କରିନଥାନ୍ତି କାରଣ କାହିଁକି ନା ଯିଏ ନିଜ ପୁଅକୁ ଉ ଭଲ ସେ ସଜାଡି ପାରୁଛି ସିଏ ବି ଅନ୍ୟମାନଙ୍କ ପୁଅ ଏବଂ ଝିଅକୁ ସଜାଡି ପାରିବ ଠିକ ସେହିପରି କିପରି ଆପଣ କହିଲେ କି ଆପଣଙ୍କ ପୁଅକୁ ନେଉଛନ୍ତି ସ୍କୁଲ ସମସ୍ତଙ୍କ ପିଲାମାନେ ନଉଛନ୍ତି ବନ୍ଧୁ ଆମ ଘର ପାଖରେ ବି ଏ ଏକ ଛୋଟ ଛୁଆ ରହୁଛନ୍ତି ଯେ ତାଙ୍କ ବାପା ବାହାରେ ରହୁଛନ୍ତି ସି ବି ସ୍କୁଲ ଯିବାକୁ ସ୍କୁଲ ଉପଯୁକ୍ତ ସମୟରେ ଯାଇପାରୁନି ମୁଁ ତାଙ୍କ ଘର ସହିତ କଥାବାର୍ତ୍ତା କରି ଆପଣ କୁ କଥା କି ଏବଂ ତାଙ୍କ ଶିଶୁକୁ ବି ଆପଣ ଆପଣଙ୍କ ଟେମ୍ପୁ ବ୍ୟବସାୟ ଉପଯୁକ୍ତ ସମୟରେ ନେଇ ତାଙ୍କୁ ବିଦାୟ
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା ଆପଣଙ୍କ ଏଇ କଥା ମୁଁ ନିଶ୍ଚିନ୍ତ ରଖିବି ତାପରେ ବନ୍ଧୁ ଆପଣ ଶୁଣନ୍ତୁ ଏକ କଥା ଆ ଆପଣ ଜାଣିଛନ୍ତି ଏକାଦଶୀ ବ୍ରତ ବିଷୟରେ ତ ଆପଣ ଜାଣିଥିବେ ବୁଝିଲେ
ଆଜ୍ଞା ବନ୍ଧୁ।
ତ ପହର ଦିନ ଏକ ଗୁରୁମା ସେ ଏକାଦଶୀ ବ୍ରତ ରଖି-ୂ କିଛି ଖାଇ ନଥିଲେ ସେ ଉପାସ ଥିଲେ ବୁଝିଲେ ନା ତା ଭିତରୁ ତ କଣ ହେଉଛି ନା ଗ୍ୟାସ ଟି ଖରା ହେଇଥିବାରୁ ଗ୍ୟାସ ଟି ତାଙ୍କ ପେଟକୁ ଉଠି ଯାଇଛି ବୁଝିଲେ ତ ସିଏ ସେଠି ବିିହସଇ ପଡିଲେ ବୁଝିଲେ ତ ମତେ ସାଙ୍ଗେ ସାଙ୍ଗେ ବଡ ଗୁରୁଜୀ ଫୋନ କରି ମତିରେ ମୁଁ ପାଞ୍ଚ ମିନିଟ୍ ଭିତରେ ମୋ ଟେମ୍ପୁ ଗାଡି ନେଇ ତାଙ୍କ ପାଖରେ ପହଞ୍ଚିଲି ଏବଂ ମଧ୍ୟ ତାଙ୍କୁ ସାଙ୍ଗେ ସାଙ୍ଗେ ନେଇ ଡାକ୍ତରଖାନା ମଧ୍ୟରେ ପହଞ୍ଚେଇଲି ବୁଝିଲେ ସେଥିପାଇଁ ମଧ୍ୟ ଗୁରୁଜୀ ମୋ ଉପରେ ବହୁତ ଖୁସି ମୁଁ ମଧ୍ୟ ଆପଣଙ୍କୁ ଭାବନ୍ତୁ ଆଜ୍ଞା ମୁଁ କେବଳ ଏକ ଅଟୋ ଚାଳକ ନୁହଁ ମୁଁ କେବଳ ତାଙ୍କ ପିଲାମାନଙ୍କ ପାଇଁ ଉପସ୍ଥିତ ରହୁନି ତାଙ୍କ ବିଦ୍ୟାଳୟରେ ଯାହା ମଧ୍ୟ ହଉଛି ଯଉ କୌଣସି ଅସୁବିଧା ହଉଛି ସବୁ ପରିସ୍ଥିତି ପାଇଁ ମୁଁ ତାଙ୍କ ଲାଗି ଠିଆ ହୋଇଛି ବୁଝିଲେ ବନ୍ଧୁ।
ଆଚ୍ଛା।
ଏଇ ବିଶ୍ୱାସ ଦୃଢ ହେଇ ବିଶ୍ୱାସ ଲାଗି ସେି ମତେ ବହୁତ ଭଲ ପାଉଛନ୍ତି ବୁଝିଲେ ଏବଂ ମତେ ଦରମା ମଧ୍ୟ ଠିକ ସମୟରେ ଦେଉଛନ୍ତି ବୁଝିଲେ।
ଆଚ୍ଛା। ତ ବନ୍ଧୁ ପୁଣି ତ କାଲି ତ ବିଦ୍ୟାଳୟରେ ଛୁଟି ଅଛି କାଲି କଣ କେଦେ ବୋଲିଲି ଭାବୁଛନ୍ତିଛନ୍ତି।
ନାଇଁ ଆଜ୍ଞା ମୁଁ ପ୍ରତି ରବିବାର ଦିନ କାମ ବନ୍ଦ କରି ମୋର ପରିବାର ସହିତ ସମୟ ବିତାଏ ବୁଝିଲି। ଯାହା ଦଵାରା ପରିବାର ଲୋକ ଖୁସି ମଧ୍ୟ ହୁଅନ୍ତି।
ଆଚ୍ଛା ବନ୍ଧୁ।
ବନ୍ଧୁ ଆପଣ କଣ କରନ୍ତି ପ୍ରତି ରବିବାର ଦିନ।
ପ୍ରତି ରହିବା ଦିନ ମୁଁ! କାମ ତ ବନ୍ଦ। ତ ସେଥିପାଇଁ ମୁଁ ଘରେ ସମୟ ବିତାଏ।
ଆଜ୍ଞା ଆଜ୍ଞା। ଭଲ ଭଲ ଆଉ ଏ ଭଲ କାମ କରୁଛନ୍ତି ବୁଝିଲେ ବନ୍ଧୁ ବନ୍ଧୁ ଶୁଣନ୍ତୁ। ଘରେ କିଏ ଡାକିଲେଣି ବନ୍ଧୁ ବୁଝିଲେ ମୁଁ ଟିକେ ଶୁଣି ଆସେ। ପୁଣି ଆସି ଆପଣଙ୍କୁ କଲ୍ କରିବି ପରେ ଆଉ ବୁଝିଲେ ବନ୍ଧୁ ନମସ୍କାର ବନ୍ଧୁ।
ନମସ୍କାର।